ହ୍ୟାଲୋ।
ହାଲୋ।
ହଁ ଶୁଭ ସନ୍ଧ୍ୟା ସାର୍ ଜୟ ଜ
ଶୁ-ଶୁଭ ସନ୍ଧ୍ୟା ଜୟ ଜଗନା ଆଜ୍ଞା।
ସାର୍ କେମିତି ଅଛନ୍ତି? ନାଇଁ ଏଠି ବସିଥିଲି ଏମତି। ମୋ ଭଏସ୍ ଆପଣଙ୍କୁ ଠିକ୍ ଠାକ୍ ଶୁଭୁଛି ତ?
ଆ, ଆଜ୍ଞା ଆଜ୍ଞା କ୍ଲିୟର୍ ଆସୁଛି।
ଆଜି କଣ ଖାନା ପିନା ହେଇଥିଲା?
ହଁ ପା-ଖାଇବା ଭାତ ମାଛ ତରକାରୀ। ଆପଣଙ୍କର?
ଆମର ସେଇ ଭାତ ଡାଲମା ସବୁ ସାଧା। ପାଗ କେମିତି ଅଛି ଆପଣ ଆଡେ? ଉଁ, ହୁଁ, ଆମିଷ ମୁଁ ଖାଏନି। ଆମିଷ ମୁଁ ଛାଡି ଦେଇଚି ଏବେ। ଚାରି ପାଞ୍ଚ ମାସ ହେଲାଣି ଆମିଷ ଛାଡି ଦେଇଛି।
ଭଲ। ପାଗ ସେମିତି ବର୍ଷା ହେଇକି ଛାଡିଛି ଦି ତିନି ଘଣ୍ଟା ହବ।
ଲାଇନ୍ ଫାଇନ୍ ଅଛି ନା ନାଇଁ ଆପଣଙ୍କ ଆଡେ କଟି ଯାଇଛି?
ହଁ, ହଁ ଲାଇନ୍ ଠିକ ନା ଅଛି।
ହଁ ଆମ ଆଡେ ତ ସେ ସକାଳୁ ସେ ପକଉଚି ଲଘୁଚାପ ହେଲା ଭଳିଆ ପକଉଚି ଛାଡୁଚି ପକଉ ଛାଡୁଚି ଏମିତି କରୁଛି। ଆମର ଆଜି ଏପଟେ ଗୋଟେ ରିସେପସନ୍ ଭୋଜି ଅଛି ଯେ ସେଟା ଠିକ ସେ ହେଇପାରୁନି।
ଓହୋ, ହଁ ଆମର ବି ସେଇ ଅ ଛି ରିସେପସନ୍ ଭୋଜି ଯେ ଥିଲା ବା-ସକାଳେ ନଥିଲା ଏବେ ଆସିଲାଣି ଏବେ ଠିକ୍ ଠାକ୍ ଚାଲିଛି ଆଉ।
ମାନେ କଣ ଆପଣଙ୍କ ସାଙ୍ଗ ବାହାଘର?
ନା ନା ମାନେ ହିସାବ ରେ ସେମତି ମୋ ଠାରୁ ବଡ ସିଏ। ହିସାବ ରେ ମୋ ମାନେ ପୁ ତୁରା ହୁଏ ଆଉ।
ଓହୋ! ଆଚ୍ଛା, ଆଚ୍ଛା, ଆଚ୍ଛା
ହଁ ଏ
ଆଉ ଆପଣ କଣ ହଁ ପଚାରନ୍ତୁ।
ନିଲାମ ଟ୍ୟାକ୍ସ ସବୁ ଠିକ୍ ଠାକ୍ ଚାଲିଛି ତ?
ହଁ, ହଁ ଚାଲିଛି ଚାଲିଛି ସବୁ ଠିକ୍ ଠାକ୍ ଚାଲିଛି। ଜଗନ୍ନାଥଙ୍କ କୃପାରୁ ସବୁ ଚାଲିଛି ଆଉ ଆପଣ କଣ ଏବେ ପଢାପଢି କରୁଛନ୍ତି?
ମୁଁ ଏବେ ଡି ଫାର୍ମା।
ବି ଫାର୍ ମା ଆଛା ଆଛା। ମୋର ଜଣ ସାଙ୍ଗ ବି ବି ଫାର୍ମା କରୁଛି ବୋଧେ ଭୁବନେଶ୍ଵର ରେ ନା କଣ।
ଓହୋ ଆପଣ?
ମୁଁ ଏବେ ମୋର ପ୍ଲସ ଥ୍ରି ଫାଇନାଲ ୟର କଣ୍ଟିନ୍ୟୁ ଚାଲିଛି।
ଓହୋ। ମୁଁ ଏବେ ପ୍ଲସ୍ ଥ୍ରୀ ସାରିକି କି ମୋର ଗୋଟେ ବ ଦି ଗୋଟେ ବର୍ଷ ଉପରେ ଗ୍ୟାପ୍ ହେଇଥିଲା ତାପରେ
ଓ ତା ହେଲେ ତ ଆପଣଙ୍କ ମୋଠୁ କେତେ ବଡ।
ହଁ ହୋ।
ପ୍ଲସ ଥ୍ରି ପ୍ଲସ ଥ୍ରି ଆପଣ୍ ପ୍ଲୁ କଲେଣି?
କଣ କହିଲେ?
ମୁଁ କହିଲି ପ୍ଲସ ଟୁ ପରେ କଲେନି ଫାର୍ମାସି।
ପ୍ଲସ ଟୁ ସେମିତି ମୁଁ ଏମତି ପ୍ଲସ ଥ୍ରି ପରେ କମ୍ପିଟେଟିଭ ପ୍ରିପୟାର ହଉଥିଲି।
ଓ ଆଚ୍ଛା।
ହ। ତାପରେ ଏମତି ହେଲାନି ହେଇଥିଲା ଗୋଟେ ଇଏରେ ମାନେ ରିଟିନ ହେଇଥିଲା। ଫିଜିକାଲ ହେଲାନି ତାପରେ ଆଜ୍ଞା।
ମୁ କହଲି ରିଟିର୍ନ ହେଲା ଫିଜିକାଲ ହେଲାନି।
ଫି-ଫି-ଫିଜିକାଲ ହେଲାନି ଏ ଦିଟାରେ ଏମିତି ହେଲା ଆଉ। ତାପରେ ଏମିତି ଗୋଟେ ଗୋଟେ ଦଉଛି ଖାଲି ତାପରେ ଆଡମିସନ କରିଦେଲି ଆଡି ଡି ଫାର୍ମା ଗୋଟେ ଇଏ ପାଇଁ ଆଉ।
ଓ ହୋ ବଢିଆ ଚାଲୁ ଆପଣ ହଁ ହଁ ଫ୍ୟୁଚର ପାଇଁ ବହୁତ କାମ ଦବ ବି ଫାର୍ମା ଟା ମୋ ସାଙ୍ଗ ହିଁ ମତେ ସେ ବି ଫାର୍ମା ବି ଫାର୍ମାସି ବିଷୟରେ କହୁଥିଲ ମୁଁ କହିଲି ଆରେ ପ୍ଲସ ଥ୍ରି ନ କରିକି ଫାର୍ମାସିୀ କଲୁ ସେ କହିଲେ ନାଇଁ ଏମତି ଏମିତି ତାର କ୍ରାଇଟେରିିଆ ସବ ବତ ଛି ଭଲ ଭଲ ମାନେ ସୁବିଧା ହବ ମତେ ସେଇ ଲାଗି କରିଦେଲି ଆଉ। ଏ ତା ପରେ ବି ଆପଣ କମ୍ପିଟେଟିଭ ଲାଗି ପ୍ରିପୟାର ହଉଥାନ୍ତୁ ସେଇ ଭିତରେ ଆପଣଙ୍କ ପାଖେ ସମୟ ହଉଥିବ।
ହଁ ହଁ ହୁଁ। ଆପଣ କେଉଁ କଲେଜରେ କରୁଛନ୍ତି?
ମୁଁ ରାସୁନାହାଲା ଡିଗ୍ରୀ କଲେଜ ଆପଣ ଜାଣିପାରିବେନି ଆମର ଏପଟେ ଖୋର୍ଦ୍ଧା ନୟାଗଡ।
ଓହୋ ଓ ହଁ ହଁ। ଭଲ ଆପଣ ଆପଣ ବି ଏବେଠୁ ପ୍ରି ପ୍ରିପେର ହଉୁଥାଆନ୍ତୁ ସରିଲା ବେଳକୁ କମ୍ପିଟେଟିଭ ଯଦି ଗଭମେଣ୍ଟ ଥିବ।
ସମୟ ହଉନି ସାର୍ ମାନେ ସବୁ କଲେଜ ଏପଟେ ଟୁସନ ଆଉ କମ୍ପୁଟର ସବୁ ଏକାରେ ଅଟେ ଟାଇମ ରହିଯାଉଛି ତ ଗୋଟେ ମାନେ ପୁର ଲାଇନ ହେଇକି।
ହୁଁ ହୁଁ।
କ୍ଲାସ ଆଲରେଡି ହଉଛି ଚାଲିଛି ଏବେ କମ୍ପିଟେଟିଭ ଯେ ସମୟ ଠିକ ସେ ହଉନି।
ମାନେ କଣ ଅଫଲାଇନ୍ ନା ଅନଲାଇନ୍ କରୁଛ?
ନାଇଁ ନାଇଁ ଆମର ଅଫଲାଇନ ଏଇ କ୍ଲାସ ଏବେ ହଉଛି ଆମର ଜଣେ ସାର୍ ସେ ଖୋଲିଛନ୍ତି ଯେ ସେ ଅଫଲାଇନ କରୁଛନ୍ତି। ମାସ୍ ଦି ମାସ୍ ସରଲା ପରେ ସେ ଅନଲାଇନ୍ କ୍ଲାସ୍ ସବୁ ପ୍ରୋଭାଇଡ କରିଦେବେ ଆଉ।
ହଁ ଅନଲାଇନି ବି ବହୁତୁ ଟିଚର ଅଛନ୍ତି ଭଲ ଭଲ ଟିଚର ଯେ।
ଅନଲାଇନରେ ମୋର କାଇଁ ଭରସା ପାଉନି ମତେ ଏକରେ ଫୋନରୁ ମୁଁ ଭଲସେ ପଢିପାରେନି। ଦୁଇରେ ପଇସା ଫଇସା ଟିକେ ପ ଏପଟ୍ ସେପଟ୍ ହେଇଯାଇଚି ଗୋଟେ ଫ୍ରଡ୍ ରେ ପଡି ଯାଇଚୁ ତ।
ନାଁ ନାଁ ମୁଁ କହିଲି ଅ-ଅନଲାଇନ ଆପଁ ୟୁଟ୍ୟୁବ ରେ ବି ଭଲ ଭଲ ଟିଚର ଅଛନ୍ତି ପଢିପାରିବେ କିଛି ନାଇଁ। ଟ୍ୟୁସନ କରୁଚ ଚନ୍ତି ଭଲ ମ-ମାନେ ମାନେ ବେଶୀ ବି ବାହାରୁ କିଛି ନାଇଁ ସବୁ ଯୋଉ ଜିକେ ହେରିକା ସବୁ ଏଇ ଆପଣ ଯୋଉ ଟ୍ୟୁସନ୍ କରୁଚନ୍ତି ସେଇ ଇଏରୁ ସବୁ ଆସୁଚି। ଏଇଆ ଇଂଲିଶ ରେ ଆଉ।
ମ୍ୟାଥ୍ ବି ସବୁ ସେଇ ନାଇନ୍ଥି ନାଇନ୍ଥ ଟେନ୍ଥ ମ୍ୟାଥେ। ହାଲୋ।
ହୁଁ।
ଓଡ଼ିଆ ହୁଏ ଆଉ ଲାଇଫ୍ ସାଇନ୍ସ ଆଉ ଫିଜିକାଲ ସାଇନ୍ସ ହୁଏ। ହିଷ୍ଟ୍ର ଯୋଗ୍ରା-ଫି ଆଦୋଁ ହୁଏନି। କଣ୍ ସେଇଥପାଇଁ
ଆ
ହଲୋ।